କଣ କରୁଚୁ?
ଏଇ ବସିଚି ଆଉ
ହ୍ୟାଲୋ।
ହଁ ବସିଚି ଆଉ ହଁ।
ବସିଚୁ?
ହଁ। ବସିଚି। ହଁ।
ଉଁ।
ହଁ।
ଖାଇଲୁଣି ନା ଖାଇନୁ?
ହଁ ଖାଇସାଇଲିଣି।
ତୋର ନେଟ୍ୱାର୍କ ପାଉନିକି ମୋ କଥା କଣ ଶୁବୁନି ମତେ।
ହଁ- ହଁ-ହଁ ମତେ ତ ଶୁବୁଚି ତୋ କଥା।
ମାନେ ଶୁଭୁଚି ପୁରା ଧୀରେ ପୁରା ଆସ୍ତେ।
ଖାଇ ସାଇଲିଣି
ଆଁ।
ଖାଇ ସାଇଲିଣି।
ଶୁବିଲାଣିି।
ହାଲୋ -ହାଲୋ।
ବାହାରକୁ ଆସୁନୁ ଟିକେ।
ବାହିରେ ପା ଅଛି।
ବାହାରେ ଅଛୁ।
ହଁ।
ସ୍ଲୋ ଶୁବିଲ ମାନେ ଶୁଭିଲେ ତ ମତେ
ଏବେ ଶୁବିଲା?
ହଉ ଛାଆଡେ ତୁ କଥା ହ- କଥା ହ।
ଏବେ ଶୁବିଲା ନା ନାଇଁ?
କଣ୍ କହିଲୁ?
ମାନେ ଏବେ ଶୁବିଲା ନା ଶୁବିଲାନି?
ଆଉ ସବୁ ଖବର କଣ?
ଭଲ ଆଉ ତୁ ଖାଇଚୁନା ଖାଇନୁ ସନ୍ଧ୍ୟାବେଳେ?
ଏକା ବଇଚୁ ନା ଆଉ କିଏ ବଇଚି ତ ସାଙ୍ଗେରେ?
ମୁଁ ଏକା ବଇଚି।
ଏକା ବଇଚୁ ନା ଆଉ କିଏ ଅଛି?
ଏକୁଟିଆ।
ହଁ।
କିଏ ନାହାନ୍ତି ଲୋ ଆମ ଘରେ।
ଆଉ ତୋ ଅଣ୍ଡା ଝୋଳ ଖାଇ ସାଇଲୁଣୁ?
ପକେ ଝୋଳ ଖାଇକି ଅଣ୍ଡା ଭୁଜିଆ ଆଣୁଚି ଖାଇବାକୁ।
ଆ-ରାତିରେ ଫୁଣି ରୋଷେଇ କଣ?
ସେଇ ଅଣ୍ଡା ଭୁଜିଆ, ସୋୟାବିନ୍ ଅଣ୍ଡା ଭୁଜିଆ, ସୋୟାବିନ୍ -ହୁଁ।
ସମସ୍ତେ ପୁରା-ଆ ଏ ତୋ ମା ଖାଉଚନ୍ତି ନା ଆଇଁ-ଆଇଁଷ?
ହଁ।
ଏଁ।
ହଁ।
ରବାରିଆ ବି ଖାଉଚନ୍ତି ନା ଖାଉନାହାଁନ୍ତି?
ହଁ ଖାଲି ଶନିବାର ଖାଇବନି ଗୁରୁବାର ଖାଇବନି ଶନିବାର୍ ଗୁରୁବାର ସୋମବାର ଏଇଗୁଡା ଖାଇବନି ଆଉ ସବୁଦିନି ଖାଇବ।
ନା- ନା କିଛି କିଛି ଅଛନ୍ତି ରବିବାରେ ବି ଖାଆନ୍ତି
ନାଁ ମୋ ମାଁ ରବେ ଖାଏ।
ନାଁ ମୋ ମା ରବିବାର ବି ଖାଏ ଆଉ କଣ କହ?
ମା- ମା- ମା କଣ କରନ୍ତି ରୋଷେଇ ହେରିଆ କରନ୍ତି ନା ସେ ଯଉ କାମ କରନ୍ତି।
ତନ୍ତ ବୁଣେ ରୋଷେଇ ବି କରେ ତନ୍ତ ବୁଣେ ରୋଷେଇ କରେ।
ଏଇ ଯଉ ଦେ ସବିତା ତା ମାଁ ଯୋଉଗୁଡା କରନ୍ତି ନାଁ
ନାଁ ସେ ଆଉ କରୁନାହାନ୍ତି ନା
ଆଉ କୋଉଆ କରନ୍ତି।
ଆମ ଠାରୁ ଶୁଖିଲା କାମ ଖାଲି ତଳେ ପକେଇବେ
ଇ-ଇ ଏଇ ଯୋଉ ଏଇରା ଯୋଉାରା କରନ୍ତି ନା ଗୋଡରେ ବଳିକିରି ଯୋଉ ଗୁରା ସେଟା କଣ କେମିତି ପଇସା ଦିଅନ୍ତି।
ସେଇଗୁରା ଶାଢୀ ବୁଣା ହବ
କିଲୋ ହିସାବରେ ନା କଣ?
ହଁ।
ଆଁ।
କିଲୋ ସେଗୁଡ଼ାକ ହଁ ସେଟା ବଳିଇବେ ଖାଲି ସିଝେଇକି ବଳିଇଲେ କିଲୋ ତିନି ହଜାର ଟଙ୍କା
ଅହୋ।
ସେ ଶାଢୀ ଯବଟା କେତେ ରେଟ୍ ହେଇଥିବ।
ଆଜ୍ଞା। ର ମାନେ କରନ୍ତି ନା ତାଙ୍କର ବି କରନ୍ତି। ଏ ସବିତା କୁହେ ତ ମା ସିଏ ଗୋଟେ ସିଏ କରନ୍ତି ସେଥି ଇନଫର୍ମ ହୁଏ ଯେତେବେଳେ ତୋ ମା ବି ସେଟା କରିଥିଲି।
ନାଁ ଆମର କରୁଥିଲୁ ଏବେ ଆଉ ସେଗୁଟା ଆମର କରୁନାହାନ୍ତି ଆମର ହେଲା ଅଲଗା କାମ ସବୁ ମୋ ବାପା ତନ୍ତ ଏ ଆମ ଗାଁରେ କରନ୍ତି କିନ୍ତୁ ଆମର କରୁନାହାନ୍ତି।
ହୁଁ ଆଉ କଣ କଲେଜ କ୍ଲାସ କେବେ ଠୁ ହବ।
ମୁଁ କରୁଥିଲି ମୁଁ ବି ଛାଡି ଦେଇଛି ପୁରା
କେବେ ଯିବୁ ନାଁ ଯିବ ହୁଁ।
ହଁ। ଏକ୍ସାମ୍ ବେଳେ ଯିବି।
ଏକ୍ସାମ ବେଳେ।
ଆଉ ରାତିରେ ରୋଷେଇ କଣ? କଣ ଖାଇବାକୁ ହବ?
ଏ ଭା ସୋୟାବିନ ତରକାରୀ ହଁ
ଆଉ ସେ ଯୋଉ ସୁଭଦ୍ରା ହେଇଛି କଣ କରୁ ଘରେ ଅଛନ୍ତି ନୁହେଁକି? ମାନେ ସେମାନେ ଏଇ ଯୋଉ କଣ ଏଇ ଯୋଉ ଇଏ କାମ କରନ୍ତି ନି? ଏଇ ଯୋଉ କରୁଛ ନା ସେମିତି ଖାଲି ଘରେ ଅଛନ୍ତି?
ହ୍ୟାଲୋ।
ଟସର ବଳା ବଡି ତୁ କର।
ହଁ ହଁ।
ଟସର ଯୋଉ ବଳାବଳି କରନ୍ତି ସକାଳୁ କରୁଥିଲେ
ହଁ ନା ନା ଆମର କରୁନାହାନ୍ତି। ତ ଆମର କରୁନାହାନ୍ତି ଆଉ ମୋ ମା କରେ ଏବେ ଆଉ କରୁନି। ନା ଥଣ୍ଡା ଲାଗେ ଥଣ୍ଡା କାମ ମାନେ ପାଣି କାମ ନା ଥଣ୍ଡା ହେଇଯାଉଛି ସେଗୁଡା।
ହୁଁ।
କଣ?
ଆଉ ସନ୍ଧ୍ୟାବେଳେ କଣ ଖାଇଚୁ?
ସନ୍ଧ୍ୟାବେଳେ ଦହିବରା ଖାଇଲି। ହଁ।
କିନ୍ତୁ ଭାଇ ଯିଏ ପିଜି କରୁଚନ୍ତି ସେ କଣ କଟକ ରେ ରହିକି କରୁଛନ୍ତି ନା ଯିବା ଆସିବା କରୁଚନ୍ତି। ଯିବାଆସିବା କରୁଚନ୍ତି।
କିଏ?
ହୁଁ। ଯିଏ କଟକ ରେ ରହିକି ପି
ହ୍ୟାଲୋ।
ହୁଁ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଦେହ କେମିତି ହ୍ୟାଲୋ।
ହଁ ହଁ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ଆରେ ତୋ ଫୋନ ରେ ଟୋଟାଲି ଶୁବୁନି ହ୍ୟାଲୋ। ମୁଁ କହିଲି ଗୁଡ ଇଭିନିଂ ଗୁଡ ଇଭିନିଂ। ହ୍ୟାଲୋ ଫୋନ୍ ରେ ଜମା ଶୁବୁନି। ପୁରା ସ୍ଲୋ ଶୁବୁଛି ପୁରା ସ୍ଲୋ।
ଆଉ।
ପୁରା ସ୍ଲୋ ଶୁବୁଚି ପା ଟୋଟାଲି ଶୁବୁନି। ଆ ଫୋନ ଖରାପ ମୋତେ ଲାଗୁଚି ହାଁ। କ୍ଲିୟର ଶୁବୁଚି କିନ୍ତୁ ପୁରା ସ୍ଲୋ ଶୁବୁଚି।
ଅ ହ ମତେ ତୋ କଥା କିନ୍ତୁ ଶୁଭୁଚି ହଁ।
ହଁ ହଁ। ଆଉ କ କଣ କରୁଚୁ? ମୁଁ ପା ହେଇ ଯାଇଥିଲି ଟିକେ ଜାରକା ଜାରକା ରୁ ଆଇଲି ଏଇନା।
ମୁଁ ପା ରୋଷେଇ କରୁଚି।
ହାଲୋ। ରୋଷେଇ କରୁଚୁ କଣ କରିଚୁ ରୋଷେଇ?
ଅଣ୍ଡା ଭୁଜିଆ ଅଣ୍ଡା ଭୁଜିଆ। ହଁ ଆଜି ରବିବାରେ।
ଆଜି କି ବାରେ ରବିବାରେ ଅ ହଁ। ହଁ ହଁ। ଆଉ କଣ କାଲି କୋଚିଂ ହବ ନା ନାଇଁ ଅନଲାଇନ୍ ହବ ନା ଅଫଲାଇନ୍ ହବ?
କା କାଲି ହବ ଯେ ସବିତା ତ ବାହାଘରୁକୁ ପଳେଇଚି।
ହଁ ସିଏ ତ ସଇଲା ସିଏ ଆସି ପାରିବନି।
ଆଉ ମୁଁ ଏକୁଟିଆ ଯିବି ନା?
ହଁ ସେଇଟା ଆମେ କଣ କରିବା ସାରଙ୍କୁ ନହେଲେ କଲ୍ କରିକି ନିହାର୍ ବି ଆସିବନି ଏ ଯୋଉ ନିହାର।
ହଁ।
ନିହାର୍ ବି ଆସିବନି ସିଏ ତାଙ୍କ ଘରକୁ ଯାଇଛି। ସମସ୍ତେ ତ ଯାଇଛନ୍ତି ନା ମୁଁ ଆଉ ସାରଙ୍କୁ କହିକି ଅନଲାଇନ୍ କ୍ଲାସ୍ କରି କାଲି କରେଇ ଦିଅନ୍ତେ ଭଲ ହୁଅନ୍ତା।
ହଁ ଅନଲାଇନ୍ କ୍ଲାସ୍ କରିବା ପାଇଁ କହୁନୁ ହଁ।
ହଁ ଦେଖିବା ମୁଁ ସାରଙ୍କୁ କହି ଦେବି ମୋର ଚାର୍ଜ ହେଇଯାଉ ଫୋନ ମୁଁ ସାରଙ୍କୁ ନହେଲେ
ହଁ।
ହ୍ୟାଲୋ ଆଉ ଖାଇ ଖାଇ ସାଇଲୁଣୁ?
ହଁ ସନ୍ଧ୍ୟା ବେଳେ ଖାଇଥିଲି ଦହି ବରା। ଦହି ବରା।
ଦହି ବରା କେଉଠୁ କେଉଠୁ ଖାଇ ଥିଲୁ?
ଆମ ଆଉ ଆମ ଏ ଘ ଘର ସାମ୍ନାରେ ଦୋକାନ।
ଘର ସାମ୍ନାରେ ଓଃ ହୋ ତମର୍ ବା ହଁ ଘର ସାମ୍ନାରେ ତମ କେବିନ୍ ଟା ଘର କତିରେ ଆଉ। ହଁ ହଁ ବଜାର ପାଖରେ ତମ ଘର ଆଉ। ହଁ ହଁ ସେଇଠୁ ଖାଇଥିବେ ଆଉ।
ଯେତେବେଳେ ମନ ଯେତେବେଳେ ମନ ହେଲା ବଜାରକୁ ଚାଲ।
ହଁ ଯେତେବେଳେ ମନ ହେଲା ଚାଲ ବଜାରକୁ ସେଇଠି ତ ବଜାର ଆଉ ଘର ପାଖରେ ଆଉ।
ହ ସେଇ ଯୋଉ ମଣ୍ଡପ ଟା ସେଇଠି ପା।
ହଁ ସେ ଯୋଉ ମଣ୍ଡପ ଟା ସେଇଠି ନା? ହୁଁ ଭଲ୍ ଲାଗୁଥିବ ବୋହୁତ୍ ପାଖ ହୋଉଥିବା ଆଉ ନା?
ହଁ ହଁ।
ସେ କୁଆଡ଼େ ପଳେଇଲା କି?
ସେ କୁଆଡ଼େ ପଳେଇଲା କି?
କଣ?
ସେ କୁଆଡ଼େ ପଳେଇଲା କି? ହଁ ପ୍ରତିଭା ହଁ।
ହଁ ଦେଇ ପା ହେଇ ଅଛି ଏଇଠି ଦେବି କଥା ହୋବୁ କି?
ହଉ ରହିଥା ରହିଥା ମୁଁ ଦୋଉଚି ଦୋଉଚି।
ନା ତୁ କହୁନୁ ମୁଁ।
ଯିଏ କଥାରେ ଚଳିବ।
ହଲୋ
ହଁ
ହଁ, କହିଯା ଯା।
ହ୍ୟାଲୋ।
ହଁ।
ଆ ଆଉ କଣ କରୁଛୁ? କଣ ରୁଟି ଆଉ ହଉନି ନା? ହୁଁ ସେ ତ। ଜମା ଶୁଭୁନି ବୁଝିଲୁ। ପା ଟିକେ, ଟିକେ ଶୁଭୁଛି। ନା ବହୁତ
ବ୍ଲୁଥୁଟ ଅଛି ଯଦି ଦେଇଦେ।
କିଏ ଗୋଟେ ହାଏ ପଠେଇଲାଣି।
ବ୍ଲୁଟୁଥ ଅଛି ଯଦି ଦେଇଦେ।
ହୁଁ ତୁ ସାଙ୍ଗ କିଏ ଇଏ କଲେ କି?
ମୋ ସାଙ୍ଗ ନମ୍ବର ଲାଷ୍ଟକୁୁ
ଲାଷ୍ଟକୁ ପନ୍ଦର।
ପନ୍ଦର କିଏ ମୋ ସାଙ୍ଗ ତ ନାହାନ୍ତି।
ତାହେଲେ ଆଉ କିଏ ଗୋଟେ ଆଉ ଗୋଟେ ହାଏ ପଠେଇଛି।
ଫୋନ କରିବା ପାଇଁ କୋଉଠୁ କୋଉଠୁ ନମ୍ବର ନେଇ ଯାଇଥିବେ ଆଉ।
ହୁଁ। ଆଉ ଖାଇଏବା ତମର କେତେବେଳେ ଖାଉଛ। ମାନେ ସେ ରାତି ଖାଇବା।
ରାତି ଖାଇବା ନଅଟା। ନଅଟା, ସାଢେ ନଅଟା, ଦଶଟା।
କେତେବେଳେ ଖାଉଛୁ? ନଅଟା ଦଶଟା ହେଇଯାଉଛି।
ହଁ।
ଭାତ ର ଖାଇ ଦେଇଛ। ଓ ହୋ। ହୁଁ। ମୁଁ ଜାଣିଛୁ ନା ଗୋଟେ କଲ ରେଜେକ୍ଟ। ମାନେ ତୁ ରିସିଭ କଲୁନି ନା। କଲ୍ କରିଇଥିଲି। ମୋର ଜମା ଦିଟା ହେଇଥିଲା। ଏ ଗୋ ଆ ଗୋଟେ ଯୋଉ କଲଟା କଲି ତୁ ତ ଉଠେ ନୁ ସେ କଲ ଟା ଆଉ ଗଲା।